ହ୍ୟାଲୋ ହଁ କୁହ। ନାଇଁ ବସିଥିଲି ଖାଇ ପିଇକି ତମେ?
ମୁଁ ବି ଖାଇକି ଜଷ୍ଟ ବସିଛି ଆଉ ତମେ କଣ ଖାଇଲ?
ମୁଁ ଆଜି ପଖାଳ ଭାତ ଆମ୍ବ ବଦାମ ଚଟଣି ତମେ?
ମୁଁ ଭାତ ଚିକେନ ତରକାରୀ ଏଇଗୁଡା ସବୁ ଖାଇଥିଲି ଆଉ।
ରଜ ସଇଲା ଚିକେନ ଖାଇଲ ନା
ହଁ ରଜ ଫାଷ୍ଟ ଦିନ ବାର ଥିଲା।
ହଁ ହଁ
ଚିକେନ ଖାଇବା ପାଇଁ ଏବେ ଆଉ ବାହାର ନଥିଲା ତ ଆଜି ଥିଲା।
ଆଜି ହଁ ବୁଧବାର ଅଛି।
ହୁଁ ଆଚ୍ଛା ତମକୁ କୋଉ ଠାକୁର ଭଲ ଲାଗେ ବେଶୀ?
ମୋତେ?
ଉଁ ମତେ ମୋତେ କେହି ଭଲ ଲାଗନ୍ତିନି ତମକୁ?
ମତେ ଜଗନ୍ନାଥ
ଓହୋ ପ୍ରଭୁତ ନା ଇଏ ତ ଠାକୁର ତ ଠାକୁର ସମସ୍ତେ ଭ ଏକା।
ହଁ ବେଶୀଟି ମୁଁ ଜଗନ୍ନାଥ ବେଶୀ ମାନେ ଡ୍ରିମ୍ ଥିଲା ତ ମୋର ଗୋଟେ ପୁରୀ ଯିବାରେ ତେ ଯାଇପାରୁନି ସେଥିପାଇଁ ଗୋଟେ ଇଚଛା ଅଛି।
ପାଣି ରଜରେ।
ରଜରେ କିଏ ଆଉ ନବ କିଏ ନାହାନ୍ତି ତ ନବ କି ଆଉ।
ହଁ କେଇ ଭାଇ ଭଉଣୀ ଭଉଣୀ ନାହାନ୍ତି?
ଭାଇ ବାହାରେ
ଓହୋ
ସେଥି ଯୋଗୁ ଆଉ ସାଙ୍ଗ ସହିତ କଣଯୁବୁ
ସାଙ୍ଗ ସହିତ ପଳେଇଲନି
ଏତେ ବାଟ ନାହିଁ ଯୋଉଠି ଡର ଲାଗୁଛି ଡର ଲାଗୁଛି ଏତେ ବାଟରେ
ଉୁଁ ହୁଁ
ହୁଁ ଆଉ ହେଲା କି ଚାଲ ଗୋଟେ ଗେମ୍ ଖେଳିବା ହେଲା
ହଁ ଚାଲୁନ
ଯୋଉ ଖାଲି ହେଲା କି ମାନେ ନେ ମାନେ ମାନେ କଣ କହିଲ ସାଙ୍ଗସଥି ଧର ତମ ନେ ଲାଷ୍ଟେ ଲେଟରେ ମୋ ନେ ମାନେ ଯାହା ବି ହଉ ଏମତି ଖାଲି ନେ ବାଇ ନେ ଖେଳିବା ଆଉ ହେଲା ହଉ ତାଙ୍କୁ ଗୋଟେ ନେ କହିଲେ କିଏ ଆ ସଞ୍ଚୁ ହଁ
ୟୁରୁ କହିବି ନା ଅଲଗା
ହଁ ୟୁରୁ କହ
ୟୁରୁ ତ ନାହାନ୍ତି ନା କାର
ହଁ ଅଛି
କଣ ତମେ କହିଦିଅ
ଉଷା
ଉଷା ହଁ ଏ
ହୁଁ
ନିଜ ନା ବି କହିହବ
ହଁ ଗୋଟେ ନେମ୍ ତ ଯାହେଲେ ଗୋଟେ ଏ ରେ ହଉ କି ଆଉ ଗୋଟେ ନେମ୍ ପାଇଛ
ଅ ଆସିଆ ଏ
ଏ ନା ଅନୁ
ୟୁ ଏନ୍ ୟୁ ୟୁ ତ
ହୁଁ
ଉର୍ମିଲା
ଖ ହଁ ଆ ର ସ୍ପେଲିଙ୍ଗି
ୟୁ ଆ ଏ ହବ ଲାଷ୍ଟେରେ
ହୁଁ ହ ହ୍ୟାଲୋ ର କୋଡ଼ନେନି ହଁ ଉର୍ମ କଣ କହିଲ ତା ଲେଖାଟା ହ୍ୟାଲୋ
ହଁ କୁହ
ମୁଁ କହିଲି କଣ କହିଲ ନାଟା
ଉର୍ମିଲା ପା
ହଁ ଏ ଲାଷ୍ଟେ ଲେଟର ଏ
ଏ ଏ
ଏ ରେ ନା ଅର୍ଣ୍ଣ ପୁର୍ଣ୍ଣା
ନା ଏ
ହୁଁ।
ହଉ କୁହ ଦେଖେ।
ଆକ୍ସା।
ଆଛା, ଏ ରେ ଏ ରେ ନା ଏଞ୍ଜେଲ।
ଏଞ୍ଜଲ ଇ।
ହୁଁ।
ଇ ରୋହିିଲା।
ନି ରେ ତ ନାଁ ନାହିଁ ନା କଣ? ନି ରେ ତ ନା ନାହିଁ ନା।
ନା ଇରେ ତ ନାଇଁ।
ମୁଁ ଦଉଚି ବି ରେ କୁହ।
ବିରେ ବର୍ଷା।
ଇରେ ଏରେ ହେଲା। ଅନନ୍ୟା।
ଅନନ୍ୟା କଣ ୱାଇ ଏ।
ୱାଇ, ଏ ଲାଷ୍ଟ।
ଏ ଆସେଫା ଏ।
ଏ ରେ ହେଲା କଣ କଣ ଅଛି। ଅର୍ପିତା।
ଏ।
ପ, ଏ ହଁ। କଣ କହିଲ? ହଁ ଏରେ ଏ ରେ। ଏ ରେ ଆଉ କଣ।
ଅଲଗା, ଅଲଗା କିଛି ଦେଇଦିଏ ଏରେ ଆଉ ନାହିଁ। ମୁଁ କିଛି ଗୋଟେ ନାଁ କହିଦଉଛି।
ହଁ କଇଦିଅ।
ନର୍ଗିସ୍।
ଓହୋ ହ କଣ ହବ ବା ମ୍ୟାଚ୍ ଲେଟର।
ଏନ୍, ଏଲ, ଜି, ଏଚ।
ହ
ହନି। ୱାଇ।
ୱାଇ।
ମୋ ଭାଇ ର ତ ନା ନାଇଁ।
ୟାସ୍ମିିନ, ଏନ୍ ଏନ୍।
ଏନ୍ ରେ। ନମିତା।
ଏ।
ହୁଁ।
ଏରେ, ହ ଏ ରେ ପା।
ହୁଁ ହୁଁ।
ଏ ରେ ଅଞ୍ଜୁମ୍, ଏ ଏନ୍ ଜେ ୟୁ ଏମ୍।
ଏମ୍ ରେ ମନୀଷା।
ମନିଶା।
ଏ ରେ।
ଏ ଖାଲି ତ ଏ ଆସିଯାଉଛି ରୁହ। ଏ ରେ ଆସ୍ମା ତେ ରେ।
ଏ ରେ ହେଲା ଆଶିଷ।
ଏ କଣ ଏଚ୍ ନା ଏ।
ଏଚ୍।
ଏଚ୍ ଏଚ୍ ରେ। ହମଜା ଜେଡ ଏ ରେ।
ଏ ରେ ହେଲା ଅନି।
କଣ।
ଏ ଏନ୍ ଅନି।
ଲାଷ୍ଟ ଇ ନା କଣ ଆଈ ଆଈରେ? ହାଁ। ଆଇରେ ଇଫ୍ରା ଏ ଫେରେ।
ଏ ରେ ନା। ଏ ରେ କଣ ଅଛି।
ଆଁ ଅନୁଶୟା।
ଏ ରେ।
ଅନୁଶୟା ଏ ଆଲିଶା ଏ।
ଏ ରେ ନା। କି ଏ ଲୋ ଖାଲି ଏ।
ହଁ।
କେଜାଣି କଣ ହଁ। ଏ। ଏ ହଁ ଅନିଲ।
ଅନିଲ ଏଲ୍। ଏଲ୍ ତ ଏଲରେ। ଉଁ ଏଲରେ ରୁହ ଟିକେ ଭାବିକି କହୁଛି। ଏଲରେ ତ ନାଇଁ।
ହୁଁ ଅଛି ଲିପି।
ତମ ହଁ ଲିପି ଇ।
ହଁ।
ଇ ରେ?
ପି ଆଇ ଆଇ ରେ?
ଆଈ ହବ ଆଈରେ? ଏ ଇଫଜା ଯେଡ୍ ଏ ହବ।
ଏ ରେ ଏ ରେ କଣ ଅଛି ଆଉ।
ଏଇରେ।
ପାଲିଶା।
ସେଟାପ ମୁଁ କହିଥିଲି।
ଓ। ଦେଖାଛି ଅଭି ଜିତ।
ଜି ଯେଟି।
ହଁ।
ତାଜୁଦ୍ଦିନ୍ ଏନ୍ ହବ।
ଏନରେଲା। ହୁଁ ଏନ୍ ରେ ହେଲା ନନ୍ଦିନୀ।
ଇ।
ହୁଁ।
ଇ ରେ। ଇ ରେ ରୁହ ଟିକେ କଣ ଅଛି ଇ ରେ ଆଉ ମୁଁ ଭାବୁଛି।
ଇ ରେ ଆଉ କିଛି ନାଇଁ ବୋଧେ।
ନାଁ ଆଲଗା ଦିଅ।
ଡି ରେ। ଡି ଡି।
କଣ, ଡି।
ହୁଁ।
ଡି ରେ ଧର୍ମେନ୍ଦ୍ର।
ଉଁ ଧର୍ମେନ୍ଦ୍ର ଡି ଆର ଏ,
ହୁଁ।
ଏରେ କଣ ହଉଛି, ଏ ରେ ଲା। ହୁଁ ହୁଁ ହୁଁ। ଏରେ କଣ ତମେ ଗୋଟେ ଦିଅ।
ହୁଁ। ବି।
ବି ରେ ବି ରେ ହେଲା। ହୁଁ ବାବୁସାନ୍।
କଣ?
ଉଁ ବାବୁସାନ୍।
ବାବୁସା।
ହୁଁ ଏନି।
ଏନ୍ ଏଣ୍ଡେ। ନନ୍ଦିନୀ।
ମୁଁ କହିଛି।
ହୁଁ କହିଛ ଆଉ ଏନରେ। ନାୟକ।
କଣ କହିଲ।
ନାୟକ।
ହୁଁ ହୁଁ କେ କଣ କେ ଇ ନା ଏ।
ଏନ୍ ୱାଇ ଏ କେ।
କେ ରେ କେ ରେ ହେଲା କୁନାଲ୍। ଏଲେ।
କଣ?
କୁନାଲ କୁନାଲ୍।
ଏଲ୍।
ହୁଁ।
ଏଲରେ ହେଲା ଏଲ କଣ ଅଛି?
ଲିଜ଼ା।
ହଁ ଲିଜା ଏ ହବ।
ଏରେ ତ କିଛି ନାହିଁ।
ନା।
ମୁଁ ଦଉଛି କୁହ ଡିରେ।
ଡି ଦୀପକ।
କେରେ କେ ହେଲା ଖୁସି।
ଖୁସି ଆଈ ଆଈରେ ଇବ୍ରାହିମ୍। ଏମ୍ ହେବ ଏମ୍ ଏମ୍ ଏମ୍
ଏମ୍ ରେ ହେଲା ମନୋଜ।
ଯେ ଯେ ରେ ଜାହିଦ ଜ ଏ ଏଚ ଏ ଡି।
ଡି ରେ ହେଲା ଦିପକ।
କଣ?
ଡିପୁ।
ଦିପୁ।
ୟୁ ରେ
ୟୁ ୟୁ ରେ ଉମେଶ।
ଏଚ ରେ ଏଚ ରେ ହେଲା ଏଚ ରେ କଣ ବା ଏଚରେ ହେଲା ହାପୁ।
କଣ ହାପୁ?
ହୁଁ ୟୁ।
ୟୁରୁ ହେଲା ୟୁ ରେ ତ ଆଉ ନାହିଁ।
ୟୁ ରେ ହେଲା ଉମେଶ ତ କହିଛ ଉଷା ତ ଗଲା ହଉ ମୁଁ ଦଉଛିୁ ଗୋଟେ ଏସରେ କହ? ଏସେ ଏସେ ରେ ଗୋଟେ ଲେଟର କହ?
ଏସ୍
ହୁଁ।
ଏସରେ କହିବି
ହଁ ହଁ।
ଉଁ ସାହିିଲି। ଏଲ୍ ହବ ହୁଁ।
ଏଲ ରେ ହେଲା ଲୋରି। ଏଲିଓ ଆର ଓ ୱାଇ।